ହଁ।
କଣ ମୋ ବଏସ୍ ଆପଣଙ୍କୁ ଶୁଭୁଛି?
ହଁ ପୁରା ପ୍ରପରଲି ଶୁଭୁଛି।
ଆଚ୍ଛା ହଉ ବର୍ଷା ଉଠେଇଛି ଆଜ୍ଞା। ପୁରା ଭଲରେ।
ହଉ।
କଣ ଆପଣଙ୍କ ଆଡ଼େ ବର୍ଷା ହଉଛି କି?
ଆମ ଆଡ଼େ ଅଟୋ ବସ୍ ଉଠିଗଲାଣି ଉଡି଼ଲାଣି।
ଓ ଆମ ଆଡ଼େ ତ ବହୁତ ଜୋରେ ପବନ ହଉଛି ଆଉ ପୁରା କଳା କଳା ବାଦଲ
ଓ ଓହୋ ହଁ। କୁହନ୍ତୁ।
ଆପଣଙ୍କ ଭଉଣୀ କଣ କରୁଛି? ହଁ ମୁଁ ଜାଣିଲି ସିଏ ହିଁ କହୁଛି।
ହଁ ହଁ ଆମେ ଟିକେ ଦୂରକୁ ଯିବା।
ତାଙ୍କୁ ଗୋଟେ ଜିନିଷ ବାଡ଼ାନ୍ତୁ ସେ ଟିକେ ଚୁପ ହେଇଯିବେ।
ଆ। ତାକ ବାନ୍ତି ବାନ୍ତି କରିସାରିଲାଣି। ହଁ କୁହନ୍ତୁ ଏକା କଣ କରୁଥିଲେ?
କିଛି ନାହିଁ ଆସିକି କଲେଜ ରୁ ବସିଛି। ଆପଣ?
କେତେଟା ଟାସ୍କ କଂପ୍ଲିଟ ହେଲାଣି?
ସେଇଟା ଏଥିରେ କଥା ହେଲେ ଟିକେ ଇଏ ହେଇଯିବ। ଆମେ ସେଇଟା ହ୍ୱାଟସଆପ ରେ କଥା ହବା। ହୁଁ ଆଉ ହୁଁ କୁହନ୍ତୁ।
ହୁଁ କଣ କଲେଜ ଯାଇଥିଲା ନା?
ଆଜ୍ଞା।
ଆପଣ ତ କଲେଜରେ ବଟେରୀ ଡିପାର୍ଟମେଣ୍ଟ ର ଲେକ୍ଚର ନା।
ଆଜ୍ଞା -ଆଜ୍ଞା।
ଆଉ ସ୍ନେହା ଦିି ମ ସ୍ନେହା ଦିଦି ମତେ କହିଲେ ଆପଣ ବି ବଟେରୀ ଡିପାର୍ଟମେଣ୍ଟ ରେ ଆଉ ମୋ ଦ- ଦିଦି ବି କେମେଷ୍- ମୋ ଦିଦି କେମିଷ୍ଟ୍ରି ଡିପାର୍ଟମେଣ୍ଟ ର।
ଓହୋ ହଁ ମୁଁ ଜାଣିଚି ରାଜ୍ୟଶ୍ରୀ। ତ ମୁଁ ଜାଣିଛି ତାଙ୍କୁ ସେ ପିଲା ଗୁଡା କଣ କହୁଥିଲେ କି ସେ ରାଜଶ୍ରୀ ମ୍ୟାଡାମ୍ ଭଲ ପଢେଇ ପାରୁନାହାନ୍ତି।
ଓ ହ ଆକ୍ଚୁଲି ସେ କ- କଥା କହିପାରୁନି।
କାହିଁକି?
ଆକ୍ଚୁଲି ଇଏ ହେଲା ଗୋଟେ କ୍ଲାସ୍ ରେ ଗୋଟେ ପିଲାକୁ ଦେଖିକି ଚୁପ୍ ହେଇଯାଉଚି।
କଉ ପିଲାକୁ ଦେଖିକି ଚୁପ୍ ହେଇଯାଉଚି ବା?
ଗୋଟେ ପିଲାକୁ ଦେଖିକି।
କଣ ସେ ପିଲାଟା ଆକୁ ଡରେକି ରଖିଚି କି?
ଆଇ ଥିଙ୍କ୍ ସ।
ଆରେ ଆରେ ସେଥିପାଇଁ ମାନେ ତାକୁ ଡରିକି ଆଉ ପା
ହଁ ଆଉ ଗୋଟେ କଥା ମତେ ସ୍ନେହା ଦିଦି କହୁଥିଲା ଯେ କିଏ ହେଲା ଆପଣ ହେଲା ଏଇଖା ତ ଏକ୍ଜାମ୍ ନାହିଁ କି ଛୁଆ ମାନଙ୍କୁ ପଢେଇଆର ଟେନସନ୍ ନାହିଁ ବୋଲି ଇନୋ ଖେଳୁଥିଲେ।
ହିଁ -ହିଁ -ହିଁ ଠିକ୍ କହୁଥିଲେ।
ନାଇଁ ଦିଦି ଆଉ ଗୋଟେ କଥା ମୁଁ କହୁଥିଲି କଲେଜ ପିଲାଙ୍କର ହିଁ ଖେଳୁଥିଲେ।
ହଁ ହଁ ଆମେ ସେୟା କରୁ ପିଲାମାନଙ୍କ ରୁମ୍ ରେ ନେଇ ଖେଳୁ ସେମାନେ ଆମେ ଦେଖୁ କି ସେମାନେ ବସିକି ଖେଳୁଚନ୍ତି ଆମେ କହିବୁ କି ତମର କଣ ଏଇଟା ବୟସ ଖେଳିବାରେ କି ଏଇଟା ଆମ ବୟସ। ତ ଆମେ ତାଙ୍କଠୁ କାର୍ଡ ନେଇକି ଆମେ ଖେଳୁ।
ଆଜି ଫୁଣି ଏଇଖା ମୁଁ ମଲା ସ୍କୁଲ ଯାଇଥିଲି ମୁଁ ତ ହେଲା ଆ- କ୍ରାଫ୍ଟ୍ ର ଟିଚର୍ ଅଛି ସେଥିପାଇଁ କି ଲା ସ୍କୁଲ୍ ଯାଇଥିଲି।
ଓହୋ ଆପଣଙ୍କର ସାଲେରୀ କେତେ ମିଳୁଚି ଆପଣଙ୍କୁ?
ଏଇଖା ମତେ ହେଲ ଫୋଟି ଫାଇବ୍ କ୍ରଷ୍ ର ଏଲ୍ପିଓ ଅଛି ଖା।
ଓ ମାଇଁ ଗଡ୍ ଆଛା ଏତ ବହୁତ୍ ଭଲ ପଇସା ଅଛି। କଉ ସ୍କୁଲ୍ ଯାଉଚନ୍ତି ଆପଣ?
ଆକ୍ଚୁଲି ଆମଖ ଅଛି ଏଲ ପି ଏଫ୍ ରେ।
ଓ ଫୁଲ୍ ଫମ୍।
ଲୋଏରା ପବ୍ଲିକ୍ ସ୍କୁଲ୍।
କଣ କଣ?
ଲୁଟେରା ପବ୍ଲିକ୍ ସ୍କୁଲ୍।
ଓ ଏଇଟା ତ ଏଇ ଉଁ- ରାଜଶ୍ରୀ ମ୍ୟାଡାମଙ୍କ ଘର ପାଖେରେ।
ହଁ ତାରି ଘର ପାଖେରେ ଆକ୍ଚୁଲି ସିଏ ଆକ୍ଚୁଲି ସିଏ ସ୍କୁଲ୍ ରେ ହେଲା ଅ- କିଛିଟା ପଇସା ଡୋନେଟ୍ କରିଚି ସେ ସ୍କୁଲ୍ ଟା ବନେଇବାରେ ତାର ବି କିଛିଟା ଇଏ ଅଛି।
ଓହୋ ଯାହା ହଉ କିଛି ତ ଭଲ୍
ନେକ୍ସଟ୍ ଦି ଦିନ ରେ ଥାନାରେ କେସ୍ ହେଇଯାଏ।
ଆରେ ଆରେ। ଯା ହଉ ରାଜଶ୍ରୀ ମ୍ୟାଡାମ୍ କିଛି ତ ଭଲ ଜିନିଷ କରିଚନ୍ତି ଜୀବନ ରେ ଏ ଡୋନେସନ୍ ଖାଲି ମଶାକୁ ବାଡଉଥିଲେ।
ହଁ ଫୁଣି ଥଣ୍ଡା ଚାମଚ୍ ରେ।
ଥଣ୍ଡା ଚାମଚ ରେ ପୁଣି ଏତେ ପଇସା ମିଳୁଥିଲା ବାପା ଲୋ।
ହଁ ତାପରେ ଦଶ ବର୍ଷର କୋର୍ସ କୋର୍ସ୍ ଥିଲା ନା।
ଆପଣ ଜାଣିଛନ୍ତି ନା ନାଇଁ ପ୍ରିୟ ଦର୍ଶିନୀ ଯୋଉ ମୋର ଗୋଟେ ଫ୍ରେଣ୍ଡ ଥିଲେ ମାନେ ମୋ ମାଉସୀଙ୍କର ଯଉ ଝିଅ ଥିଲେ ତାଙ୍କର ଜବ୍ ଲାଗି ଯାଇଛି ତାଙ୍କର ବର୍ଷେ ଏ ଲାଗି ଯାଇଥିଲେ କିନ୍ତୁ ଏବେଠୁ ତାଙ୍କର ଲାଗି ହେଇଛି ମାନେ ଇଣ୍ଟନସିପ୍ ଏଣ୍ଟନଷିପ୍ସ ରା। ସେଟା ଗ୍ୟାଲେରୀ ରେ ଲାଗିଚି ତାପରେ ସେ ଏକ୍ସପ୍ଲାନେଟରେ। ଟ୍ରାନ୍ସଫର୍ ହେବେ।
ହଁ ସେ ଟିକେ ଉପରକୁ ଉପର ତାଙ୍କର ଇନକ୍ରିମେଣ୍ଟ ହବ ନା ପ୍ରଥମ ଥ୍ହୋଡି ନାଏତେ ବଡ ପୋଷ୍ଟ ରେ ରଖିଦେବେ।
ହଁ ତାପରେ ସେ ଯିବେ ବାହାର କଣ୍ଟ୍ରିକୁ ସେଇଠି ସେ ଜବ୍ କରିବେ।
ହୁଁ ତାର ତ ସବୁଠୁ ହାଇଏଷ୍ଟ ୟୁଗାଣ୍ଡରେ ହି ଅ ଛି ନା।
ଆଜ୍ଞା।
ତାଙ୍କୁ ଇନହାଣ୍ଡ କେତେ ମିଳୁଚି?
ଏବେ ତ ଯେ ତାକୁ ତାକୁ ଦିନକୁ ମାନେ ଏ ସେ ଦିନ କହୁଛି। ମାନେ ଘଣ୍ଟେ କୁ ତାକୁ ଚାଳିଶ ହଜାର ମିଳୁଚି।
ଓହୋ ବହୁତ ଭଲ ଅଛେ।
ହଁ ସେଇଟା ବି ସେ ଘଣ୍ଟେରେ ସେ କେବଳ। ଅ ଦଶ ମିନିଟ କାମ କରୁଛି ଆଉ ଫିଫ୍ଟି ମିନିଟ ସେ ଖାଉଚି। ମାନେ ରିସ୍।
ଓହୋ ଏଥିର ବହୁତ୍ ଷ୍ଟ୍ରେସଫୁଲ କୁ ଏ ଦିନିଷ ଟା ତ ସେ ବହୁତ ଷ୍ଟ୍ରେସ ଅଛି।
ହଁ ବହୁତୁ ଅଛି।
ମାନେ ସେ ମଣି ମାନେ ଭାବ ଦଶ ମିନିଟ୍ କାମ କଲେ ପଚାଶ ମିନିଟ୍ ଖାଇ ପାରନ୍ତିନି ମାନେ ଏ କେତେ ଷ୍ଟ୍ରେସ୍ ଥାଏ ସେମାନଙ୍କର ମାନେ ମୁଣ୍ଡରୁ ଗୋଟା ଝାଳ ବାହାରିଯାଏ।
ହା। ହଁ ବା। ସେଇଟା ରାଜଶ୍ରୀ ମ୍ୟାଡାମ ବି ମତେ ସେଇ ଟାଇମିରେ କହୁଥିଲେ କରିବେ ବୋଲି ତ ମୁଁ କହିଲିକି ଆପଣ କଣ ସେ ଘାସ କଟାଳି କାମ କରିବେ ଆପଣ ତ ନା ବର୍ତମାନ ନାଳି ପ୍ରେମୀ ତ। ଆପଣ କେମିଷ୍ଟ୍ରି ପଠାନ୍ତୁ ନଳା ପାଖରେ ଯାଇକି।
ହଁ ଆଉ ପୁଣି ମୁଁ ଗୋ ଟେ କଥା ଶୁଣିଥିଲି କିଲି ସେଇ ଯୋଉ ପ୍ରିୟ ଦର୍ଶନୀ ଯୋଉ କୋର୍ସ କରିସନ୍ତି ସେଇଥିରେ ହେଲା। ସୂତାରେ ଘାସ କାଟିବାକୁ ଥାଏ।
ହଁ ହଁ ସୂତାରେ ଘାସ କାଟନ୍ତି ଆଉ ସେ ଯୋଉ ସେ ଯୋଉ ସେଇଟା ବି କୋଉନୁ ତାକ ଆଡେ ଯୋଉ। ପାର୍ଲରରେ ନା ଆପଣଙ୍କ ମାମା ମାନେ ଯାଉଥିବେ ଦିଦି ମାନେ ଯୋଉଥିରେ ଥେଡିଂବାଲା ସେଇଥିରେ ହଁ।
ଅକଚୂୟାଲି ମୁଁ ଯେତିକି ଶୁଣିଥିଲି ପ୍ରିୟ ଦର୍ଶିନୀ ଦିଦି ଥରେ ହେଲା ପାର୍ଲର ଯାଇଥିଲେ ଜଣଙ୍କୁ ଥେଡିଂ କଲାବେଳେ ଦେଖି ଦେଇକି ବହୁତ ଈ ପାଇଅର ହେଇଗଲା ସେଥିପାଇଁ ଗଲା ଘାସ କାଟ ବାର ଜବକୁ ପଶଉ ଗଲେ।
ତାପରେ ତ ସେ ସମସ୍ତର ଘାସ ହିଁ କାଟୁଛନ୍ତି ଆଉ। ମାନେ ଘରେ ଘରେ ଯାଇଁକି।
ସେ ସେ କାମ ପାଇଁ ବୋହୁତ ଅବ୍ଜରବେସନ୍ ଆଉ ଫୋକସ୍ ଦରକାର।
ଆ ହଁ।
ଏଇ କାମ କଲେ ଅବ୍ଜରବେସନ୍ ବଡିବ ଫୋକସ୍ ସ୍କି ଫୋକସ୍ ପାଇଁକି ସ୍କିଲସ୍ ବଡି। ବ ଏଇଟା ଆକ୍ଚୁଆଲି ବୋହୁତ ଭଲ ତାଙ୍କ ପାଇଁକି ତାଙ୍କ ଇନର୍ ଡେଭଲପ୍
ୟେସ୍ ଆଉ ଆପଣ କରୁଚନ୍ତି ସେ କ୍ରାଫଟିଙ୍ଗ ଛଡା।
କ୍ରାଫ୍ଟିଂ ଛଡା ମୁଁ ଏଇଖା ହେଲା ଗୋଟେ ବୋହୁତ ବଡ ପୋଷ୍ଟରେ ଅଛି ଏଥିରେ ଯଦି ଗୋଟେ ମୁଁ କରିବିନି ଉଁ ଦୁନିଆଟା ଏ ଏପଟ ସେପଟ ହେଇଯିବ।
ହିଁ ହିଁ କୋଉ ପୋଷ୍ଟ?
ବୋଟଲରେ ପାଣି ଭରୁଚି।
ଓ ମାଇଁ ଗଡ୍ ୱା ଆଉ ଆପଣଙ୍କ ଭଉଣୀ ତାହେଲେ ଖାଲି ଶୋଉଚନ୍ତି ଘରେ?
ଏଗ୍ଜାକ୍ଟଲି।
ଆଛା।
ଶୋଇଲା ତାପରେ ମୁଁ ଉଠିକି ତାକୁ ଏଇନା ଉପମା ବନେଇକି ଦେଲି।
କଁ ବନେଇକି ଦେଲେ ଉପମା।
ଉପମା ହଁ।
ୱା ଭେରି ଗୁଡ୍।
ସେ ଖାଲି ଶୋଇକି ଉଠୁଚି ତାପରେ ପୁଣି ଥରେ ଶୋଇପଡୁଚି ଏଇଟା ତା ରିପିଟ୍ ଟେଲିକାଷ୍ଟରେ ଚାଲିଚି।
ହଁ ଯାହା ବି ବି କେମେଷ୍ଟ୍ରୀ ପଢଉଚନ୍ତି ନା ସିଏ ପୁଣି ଲାଇଭ ବେ ଲାଇଭ କଉଚି ପ୍ରା ଟିକିଲ୍ ପାଇଁ ନାଳ ପାଖୁକୁ ଯିବାକୁ ପଡୁଚି ସେଇଠି ଏତେ ସ୍ମେଲ୍। ଏତେ ସ୍ମେଲ ସେ ପୁଣିି ଉଁ ହଁ ହିଁ ହିଁ ମତେ ବି କୋଉ ଡାକୁଥିଲେ ଇନଭାଇଟ୍ କରୁଥିଲେ ମୋ ଲାଇଭ କ୍ଲାସ୍ ଏଇ ଯୋଉ ପ୍ରାକ୍ଟିକାଲ କ୍ଲାସେସ୍ ଦେଖନ୍ତୁ ମୁଁ କହିଲି କି ନା ନା ଆପଣ ବି ସିନା ଆପଣ ସିନା ନାଳି ପସେବି ଆପଣ ନଳା ପାଖେରେ ଯାଇକି ଠିଆ ହେଇକି କରିଦଉଚନ୍ତି ଆପଣ ମାନେ ହାବିଚୁଆଲ୍ ହେଇଗଲେଣି ମୁଁ ସେଇ ସବୁ ଜିନିଷ କରିପାରିବିନି।
କଁ ସେ ଆକ୍ଚୁଆଲ ବୋହୁତ ଇଏ ଏକ୍ସପାରିମେଣ୍ଟାଲ ବି ସିଏ ହେଲା ବାଛୁରୀର ଗୋବର ଭିତରେ ନ୍ୟୁକ୍ଲିୟସ୍ ଖୋଜୁଚି।
ଉଫ୍ ଓ ମାଇଁ ଗଡ୍ ସିଏ ଏତେ ଏକ୍ସ ମାନେ ଏତେ ଭିତରକୁ ପଡିହେଉଚି ଯେ କଁ କହିବ।
ମାନେ ସେ ଛୁଆମାନଙ୍କୁ ସେ ଛୁଆମାନଙ୍କ ଗ୍ରୋଥକୁୁ ନିଜର ହାଇଜିନ୍ ଉପରେ ରଖୁଚି।
ଏହ୍ ହି ହି ହି ହଁ ହିଁ ହିଁ। ମାନେ ବୋହୁତ ଭଲ ଫିର୍ ଭି ବି ପିଲାଗୁଡା କହୁଚନ୍ତି କି ରାଜସ୍ଵି ମାଡାମ୍ ଭଲ ପଢଉନାହାନ୍ତି। ସେଇଟା ତ ଆଜି ମୁଁ ଆପଣଙ୍କଠୁ ଜାଣିଲି କି କାରଣ କି ସେ କୋ କୋଉ ଗୋଟେ ପିଲାଠୁ ଡରି ଯାଇଚନ୍ତି।
ହୁଁ ଏଇଟା ହବା କଥାନା ଦିଦି ବି ତା ମୁଣ୍ଡରେ ବୁଦ୍ଧି ନାଇଁ କୋଉ ଗୋବର ଭିତେରେ କୋଉ ପିଲାଟା ନ୍ୟୁକ୍ଲିୟସ ଦେଖିଆକୁ ଯିବ କିହିଲ?
ସେଇଆ ତ
ତ ଆହ୍ ଇଛୁ ଯେତେବେଳେ ଗୋବର ଆଉ ନାଳୀ ପ୍ରେମୀ ତ ସେଥିପାଇଁ ସିଏ ଟିକେ ସାନ୍ ହେଇଯାଉଚି ଜିନିଷର।
ହଁ।
ହୁଁ ଆଉ କଣ କରୁଥିଲେ?
କଣ ହିଁ କରିବି ଭା ବର୍ଷା ହବାକୁ ଯାଉଅଛି ଆଉ ମୁଁ ବାଲ୍ କୁନିରେ ବସିକି ସେ ଦୃଶ୍ୟକୁ ଅନୁଭବ କରୁଛି।
ମତେ ସ୍ନେହା ଦିଦି ବି କହୁଥିଲେ ସିଏ ବି ଏଇଖା ବାଲକୁନିରେ ବସିଚନ୍ତି।
ୱା ଆପଣ ହିଁ ତାହେଲେ କେବଳ ବାଲକୁନିରେ ବସିନାହାନ୍ତି?
ନାଇଁ ମୋର ବାଲ୍ କୁନିରେ ମୁଁ ବସିଲେ ଉଁ ଉଁ ମୁଁ ହେଲା ବାଲକୁନିରେ ବସି ନଥିବି।
ହେଁ ହେଁ ମାନେ କଣ ବୋ ଓଦା ହେଇଯିବେ ନା କଣ?
ନା ନା ସେମିତି ନୁହଁ ଆକ୍ଚୁଆଲି ଏଇଟା ବିିବି ନଗରରେ ଅଛ ତ ମୁଁ ବାଲକୁନି ରେ ବସି ମୋ ଫୋନରେ ଶକ୍ ମିଳିବ ମୁଁ ଗଲା ଛୋଟ ପଟ ହେଇକି ମରିଯାଇଥିବି।
ଓହୋ ଓହୋ ତାହେଲେ ଆପଣ ଘରେ ବସନ୍ତୁ ବାଲକୁନି କୁ ଯାଆନ୍ତୁ ନାହିଁ।
ହଁ ହଁ
ଯଦି ବୋର ହେଇ ଯାଇଥିବେ ତାହେଲେ ଆପଣ ଭଉଣୀଙ୍କୁ ସେ ଯୋଉ ଆରାମ ରେ ଶୋଇଚନ୍ତି ଯାଇକି ଉଠେଇ ଦେଇ ପାରନ୍ତୁ।
ଏକଚୁଆଲି ମାନେ ହ୍ୟାଣ୍ଡେଲ କରିହଉନି। ମାନେ ତାକୁ ଠେଇଦବି ସିଏ ହେଲା ମାନେ ଛଟ ପଟ ହବାକୁ ଲାଗେ ମାନେ ବେଡ ରୁ ଉଠିକି ହେଲା କାଳିଶ ଲାଗୁଚନ୍ତି ସେମିତି ହବା ଉ ମାନେ ମୁଁ ଡରି ମାନେ ମୋ ଗୋଡ ଟା ଥରି ଯାଏ ମୁଁ
ଯେମିତି ସାପ ଛଟପଟ ହୁଅନ୍ତି ସେ ସେମିତି ଛଟପଟ ହୁଏ କି?
ତାଠୁ ବି ଡେଞ୍ଜର।
ନେହା ମତେ କହୁଥିଲେ ରାତିରେ କଣ ମହ ମ ହଉଚି। ସେ ରାତି ଯାକ ଶୋଇନି।
ସିଏ ହେଲା ମାନେ ଏମିତି ପାଗଳା ହେଇଯାଏ ସେ ମାନେ ଏମିତି ହବ ସିଏ ନା ମାନେ ଗୋଟା ଲୋକ ଡରିଯିବ।
ଓ ଭାଇ ସିଏ ପାଗଳଟା ଟିକେ। ନାଳ ପାଖରେ ରହିଲା ନା ସବୁବେଳେ। ତ ଆଉ କଣ ହବ।
ମାନେ ଟିକେ ମୁଣ୍ଡକୁ ଅଧିକ ଷ୍ଟ୍ରେସ୍ ହେଇଗଲା।
ହ ହଁ ଆଜ୍ଞା ଆଜ୍ଞା ଧନ୍ୟବାଦ।
ଧନ୍ୟବା